ହଁ ମ୍ୟାଡ଼ାମ୍ ନମସ୍କାର। କେମିତି ଅଛ କେମିତି ଅଛ?
ମୁଁ ବହୁତ୍ ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ବି ସେମିତି ଦୁଃଖେ ଶିଖେ ଆଉ।
ହଁ ସେମିତିତ ଜୀବନ ଦୁଃଖ ସୁଖରେ ଚାଲିଚି କେତେବେଳେ ଭଲ ଖରାପ୍।
ହଁ କେତେବେଳେ ସୁଖତ କେତେବେଳେ ଦୁଃଖ ସମ୍ପୂର୍ଣ୍ଣ ଭାବେତ କହିବାନି ସୁଖରେ ଅଛନ୍ତି ବୋଲିକି ନାଇଁ।
ହଁ ସେମିତିବି ସୁଖ ଦୁଃଖ ନହେଲେ ଜୀବନଟା ଠିକସେ ମାନେ ହଁ ଆଉ? କଁ କେମିତି ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସବୁ ବହୁତ୍ ଭଲ ଅଛନ୍ତି। ହଁ ସେଟା ହଉଚି ମୋପିଛା ହୁଁ ଘରେ ସବୁ ଅଛନ୍ତି ରୋଷେଇ ବୋଷେଇ ଚାଲିଚି ଆଉ। ଆଉ ଆଉ ରଜ ଏଥର କୁଆଡ଼େ ଯାଇଥିଲ ବୁଲିବାକୁ?
ରଜରେଥରକ ବୁଲାବୁଲିତ ଏଇ ପାଖ ଆଖ ଜାଗା ସବୁ ଜାଗା ବୁଲା ହେଇଥିଲା ଦୂର ଜାଗାକୁ ଥରକ ଆଉ ଖରାତ ଯୋଉ ପ୍ରକାର ଦିନରେ ହଉଥିଲା। ଆଉ ଖରା ଦିନରେତ ଖରା ସମୟରେ ବାହାରି ହବନି ଚାରିଟା ବେଳ ହେଲା ମାନେ ବର୍ଷା ହଉଥିଲା। ଆଉ ସେଟେବେଳେ ଯ ପ୍ରଥମ ରଜ ଆଉ। ରଜ ଦି ଦିନ ଯାକ ଯାହା ଟିକେ ଚାରିଟା ବେଳେ ବୁଲା ହେଇଚି ଖରା ବେଳେବି ଆମେ ତଥାପି ଏଇ ଯାଜପୁର ଯୋଉ ପାଖାପାଖି ଯେତିକି ସବୁ ଜାଗା ଚି ବୁଲୁ ଆଉ ଆଉ ଉଁ ନାଁ ଏ ମନ୍ଦିର ଫନ୍ଦିର ଯଦି ଯିବା କଥା ଆମର ପାଖ ଯୋଉ ବରୁଣେଶ୍ଵର ମନ୍ଦିର ସେ ଯୋଉ ଆମର ମନ୍ଦିର ସେ ଜାଗା ସବୁ ଯା ଟିକେ ଯାଇ କଥା। ହଁ ବରୁଣେଶ୍ୱର୍ ମନ୍ଦିର ଆମେ ସବୁବେଳେ ସେଠିକି ଯାଉ।
ଆଉ କଣ ଭଲ ଆଉ ତାହେଲେ ଆଜି ତ ଯାଇଥିବ।
ନା ଏବେ ସେଟା ଆମ ଗାଁ ପାଖରେ ନା ଆମେ ରଜରେ ଗାଁ କ ଯାଇଥିଲୁ। ଏବେ ପୁଣି ପଳେଇ ଥିଲୁ ଟାଉନ୍ କୁ
ଆଚ୍ଛା ଆଚ୍ଛା କହେଲେ ଯାଇଥିଲେ ବରୁଂ ବରୁଣେଶର ମେଳା ବହୁତ ବଡ ମେଳା ନାଇଁ?
ହଁ ଭୁନେଶ୍୍ୱର ମେଳା ଟା ବହୁତ ବଡ ମେଳା ହୁଏ ଯାତ୍ରା ବି ସେଠି ବହୁତ ପୁରା ପାାର୍ଟି ଯାତ୍ରା ପଢନ୍ତି। ଆ ତମେ ମ୍ୟା କାଣ ଭଲେଶ୍ୱର ମେଳା କୁ
ମେଳାକୁ ଯାଉ ମୁଁ ଦି ତିନି ଥର ଯାଏ
ହଁ।
ମେଳା ଟା ମାନେ ବଡ ମେଳା ନା ସବୁଆଡୁ ଆସନ୍ତି
ହଁ ସନ୍ଧ୍ୟାବେେଳେ ଟା ଟିକେ ବେଶୀ ଭଲ ଲାଗେ।
ହଁ ସନ୍ଧ୍ୟା ବେଳେ ହଁ ବହୁତ ଛୋଟ ଛୋଟ ଛୁଆ ମାନେ ବି ହଜିଯାଆନ୍ତି
ହଁ ହଜାନ୍ତି। ତାପରେ ଭିଡ ତ ବୋଉ ପୁରା ଟୋଟାଲ ଯିବା ଆସ ତେଣୁ ଜାଗା ଇଏ ହୁଏନି। ପ୍ରଥମ ଗୋଟେ ପ୍ର ଯାତ୍ରା ଆରମ୍ଭ ହେଲା ମାନେ ପ୍ରବଳ ଭିଡ।
ହଁ ତମେ ଯାତ୍ରା ଦେଖ?
ଯାତ୍ରା ମୁଁ ବେଶୀ ଥର ଯାଇନି, ଘର ଲୋକ ଏତେ ଛାଡନ୍ତିନି, ଦିନେ ଦିନେ କେତେବେଳେ କେ ତି ବନ୍ଧୁବାନ୍ଧବ କିଏ ଆସିଲେ, ଗୋଟେ ଦିନ ଦି ଦିନ କେବେ, ଗୋଟେ ଥର ଯାଏ।
ପରା ଆଜି କାଲିକା ଯୁଗ ତ ଯେମିତି ହେଲାଣି, ପଦାକୁ ବାହାରିବାକୁ ଯିବା ପାଇଁ ବି ଡର ଲାଗୁଛି।
ସେଇ ବା ଯେତେ ସବୁ ସବୁଆଡେ ଯେତିକି କ୍ରାଇମ ସବୁ ଯେତିକି ଏ ସବୁ ହଉଛି, ସେତ ସବୁ ବାହାରୁ ଘର ଲୋକ ବି ଛାଡିବାକୁ ଡରୁଛନ୍ତି। ଆଉ ତ ରାତି ସେଇ ସମୟରେ ଯାହା ଘର ଯୋଉ ଯିଏ ବନ୍ଧୁ ବାନ୍ଧବ ଯିଏ ସବୁ ଯାଆନ୍ତି, ତାଙ୍କର ସହିତ କେତେବେଳେ- ଏ ଯାତ୍ରା ଭଲ ହୁଏ। ବହୁତ ଗୁଡା ପା ପାଟି ପଡେ ସବୁ। ଆଉ ଯାତ୍ରା ଟା ଭଲ। ଆଉ ତମେ ଯାଆନା?
ହଁ ମୁଁ ମୁଁ ଯାତ୍ରା କେବେ ଯାଇନି। ଆମ ଘରେ ବି ଛାଡନ୍ତିନି ଯାତ୍ରାକୁ। ତାପରେ ଯାତ୍ରା ମତେ ଦେଖିବାକୁ ପସନ୍ଦ ନୁହେଁ, ସତକଥା।
ନାଁ ନାଁ ଯାତ୍ରା ଟିଭି ରେ ବି ମତେ ବି ଦେଖିବାକୁ ଭଲ ଲାଗେନହିଁ କିନ୍ତୁ ଓ ହ, ଆଉ ତମର ସେଠି ଯାଇ ଦୋଳି ଖେଳ ନା ବରୁଣେଶ୍ୱର ମେଳାରେ?
ହଁ ବରୁଣେଶ୍ଵର ମେଳାରେ ଯୋଉ ରାମଦୋଳି।
ଓହୋ ରାମଦୋଳି, କେତେ ସବୁ ପଡେ ସବୁ
ଦୋଳି ସବ୍ ଥାଇ ହଁ।
ହଁ ଛୋଟ ଛୁଆଙ୍କର ତ ବହୁତ ପ୍ରକାର ଡୋଳି ପଡେ।
ହଁ।
ଆଉ ଯୋଉ ବ୍ରେକ୍ ଡିଆନ୍ସ ପଡେ। ମତେ ସେ ବ୍ରେକ୍ ଡିଆନ୍ସ ଖେଳିବାକୁ ଭଲ ଲାଗେ। ଆଉ ରାମଡୋଲି ବି ବେଳେବେଳେ ଆମେ ବସିଥିବୁ ରାମଡୋଲି ବସିଲେ ଟିକେ ଅଧିକା ଡର ଲାଗେ ମୁଣ୍ଡ ବୁଲାଇ ପୁରା।
ହଁ ହଁ, ରାମଡୋଳି ବହୁତ ମାନେ ବଡ ଡୋଳି ଟା ନା।
ହଁ ଆଉ ତମ ସମ ତମକୁ କଣ ଖାଇବାକୁ ସବୁ ଖାଇବା ଜିନିଷ ଭଲ ଲାଗେ।
କୋଉଠି କହିଲ? ମେଳାରେ ମତେ ମେଳାରୁ ଯୋଉ ଆଳୁରେ ଯୋଉ ପଡେ ନେ ନା?
ହଁ ହଁ ଆଳୁ ରେ ଗୋଟେ ପଡେ ଗୋଲ ଗୋଲ କରିକି।
ଗୋଲ ଗୋଲ ହେଇଯାଇଥିବ ମାନେ ସେଇଟା ଖାଇବା ପାଇଁ ବଢିଆ ଲାଗେ।
କଁ ସ୍ ହଁ, ସେଇଟା ଏଇ ଏଇ ଅଳ୍ପ ବର୍ଷ ହବ ସେଇଟା ବର୍ଷ ଦି ବର୍ଷ।
ହଁ ହଁ ଏ ଦି ବର୍ଷ ଭିତରେ ତ ବଡିଛି ଆଉ।
ହଁ, ଏ ଟେ ଭଲ ଭଲ ଟେଷ୍ଟ ଥାଏ ତାର।
ହୁଁ ହୁଁ, ସେଟା କିନ୍ତୁ ବଢିଆ ଲାଗେ ଖାଇବା ପାଇଁ ନାଇଁ?
ହଁ ସେଇଟା ବଢିଆ ଲାଗେ।
ସେଇଟା ଯେତେ ମାନେ ଖାଇଥା, ଯେତେ ଥର କି ମେଳାକୁ ଯିବୁ, ମୁଁ ଏଇ ଜିନିଷ ଟା ଆଗେ ଖାଇମି, ଏଟା ନୂଆ ଜିନିଷଟା ନା। ଫାଷ୍ଟେ, ପାଟିକି ବି ସ୍ଵାଦ ଲାଗେ।
ତାପରେ ସେଟା ସେ ଯୋଉ ନଡୁଆ ଗୁଣ୍ଡ ଟାଇପ ର ପକେଇକି ସେଟା ଯଉ କ
ହୁଁ ହୁଁ ହୁଁ, ସେଇଟା ବହୁତ ବଢିଆ ଲାଗିଲା ନା।
ହଁ ଆଉ କଣ ଭଲ ଲାଗେ?
ଆଉ ମୁଁ ଚାଟ୍ ଖାଏ, ଚାଉମିନ ଖାଏ, ଆଉ ଝିଅ ପିଲିମାନଙ୍କୁ ତ ଫେବରାଇଟ୍ ଗୁପୁଚୁପୁ ଆଉ।
ହଁସେଟ ସେ ତ ବଡ ବଡ ଷ୍ଟଲ ବି ସବୁ ପଡେ ବହୁତ। କଟକ ପ୍ରସିଦ୍ଧ ସେଇଟା ସବୁ ବଡ ବଡ ଷ୍ଟଲ ଗୁଡା ସବୁ ପଡେ।
ହଁ ହଁ ହଁ। ହୁଁ ଆଉ ହଉଛି ଠୁଙ୍କା ପୁରି ଦୋସା। ହୁଁ।
ଏଥର କଉ ଯାଇଥିଲୁ, ସେଠି ଯାଇଥିଲୁ, ଠୁ ପୁରୀ ଗୋଟେ ଖାଇଲୁ ଏତେ ତେଲ, ଭାଇ ତାକୁ ଦେଖିକି ପୁରା ମାନେ ଚିଡା ଲାଗିଲା ତାକୁ ଦେଖ
ହୁଁ ମେଳା ଯେତେଟା ଗଲେ କଣ କୁଅନି, ଏମିତି ତେଲ ଫେଲ ଜୋର।
ସେଇଵା ବହୁତ ତେଲ ଠୁଙ୍କାପୁଟା ସେଇଥିପାଇଁ ଦେହ ଖାଲି ମାନେ ଗୋଟେ ବି ଆଣିବ ତମେ ଖାଇପାରିବନି ଏକା ଏକୁଟିଆ ଜମା ଖାଇପାରିବନି। ଦି ତିନି ଜଣ କି ଜମ ଏତେ ତେଲ ପ୍ରବଳ ପୁରା
ତୁ କିଏ ତମେ ସାଙ୍ଗମାନଙ୍କ ସହିତ ଯାଏ ନା ଘର ପରିବାର?
ଘର ପାଖ ଯୋଉ ସବୁ ଭାଇ ଭଉଣୀ ସବୁ ଥାନ୍ତି ଆମ ଘରେ ତ ଆମର ମୋ ଭାଇ ମାନ ସବୁ ବଡ ବଡ ସବୁ ସେମାନେ ସବୁ ବାହାରେ ଜବ୍ କରନ୍ତି ଆଉ ଘର ପାଖରେ ସବୁ ଯୋଉ ସବୁ ଭାଇ ଭଉଣୀ ଥାନ୍ତି ମ ସାଙ୍ଗମାନେ ଦିନେ ଦିନେ ସବୁ ଆସନ୍ତି ତାଙ୍କସହିତ ସବୁ ଯାଏ ଆଉ ଆମ ବଡ ଲୋକ ମାନେ ବେଶୀ ଯୋଉ ମା ମାନ ସବୁ ଯାଆନ୍ତିନି ଏତେ ମାନେ ମେଳାକୁ ଯାଆନ୍ତି ଆ
ହୁଁ ଏଇ ଛୋଟ ଛୋଟ ଭାଇ ଭଉଣୀ ମାନଙ୍କୁ ନେଇକି ଯାଅ ଆଉ?
ହଁ ନା ବଡ ଭାଇ ଭଉଣୀ ଯୋଉ ସବୁ ଅଛନ୍ତି ତାଙ୍କ ସହିତ ସବୁ ଯାଏ। ଆଉ ସେଟା ଟିକେ ଆଉ ମେଳରେ ଏଥରକ ଦେଖିଛ ନା ଗୋଟେ ଜାଗାରେ ପଡିଥିଲା ସେଇ କଟକରୁ ଦେବାକୁ ଗୋଟେ ଗୁପଚୁପ ପଡିଥିଲା ବହୁତ ଟେଷ୍ଟି ପଡିଥିଲା ସେ
ହଁ ହଁ ହଁ ଆମେ ତ ସେଇଠି ହିଁ ଖାଇଛୁ।
ବହୁତ ପ୍ରକାର ପାଣି
ହଁ ହଁ ହୁଁ ହୁଁ ଭଲ ଟେଷ୍ଟ ବି ଲାଗିଥାଏ। ହୁଁ।
ଆଉ ଆଇସ୍କ୍ରିମ୍ ବି ଅଲଗା ପ୍ରକାର ସେ ଫ୍ରୁଟ ର ଗୋଟେ ପଡେ
ହଁ ହଁ ହଁ ମୁଁ ଆଇସ୍କ୍ରିମ ଖାଏ ନାଁ ମାନେ ମେଳା ଯାତ୍ରା ଗଲେ କଣ କହନି ଥଣ୍ଡାରେ ବୁଲୁଥିବ ନା
ଶୀତ ଦିନ ଧୂଳି
ହୁଁ ହଁ ହଁ ଧୂଳି ପ୍ରବଳ ପଡେ ମୁଁ ଦେଶରୁ ଖାଏନି।
ହଁ।
କିନ୍ତୁ ଗଲେ ବି ଠାକୁର ଦର୍ଶନ ତ କରିପାରିବନି ବୋହୁତ୍ ଭିଡ ଥାଏ।
ହଁ ମେଳ ଟାଇମ୍ ଠାକୁର ଦର୍ଶନ ଜମା କରିହବନି ଖାଲି ଯା ବୁଲିକି ଆସିବ ଠାକୁର ଦର୍ଶନ ର ର ଗୋଟେ ଜାଗର ବି ବୋହୁତ୍ ବଢିଆ ହୁଏ ସେ
ହଁ ହଁ ଜାଗରରେ ବି ଭଲ ହୁଏ।
ଜାଗର ବୋହୁତ୍ ବଢିଆ ହୁଏ। ଜାଗର ଆମେ ଯାଉ ମହାଦୀପ ଉଠିଲା ପର୍ଯ୍ୟନ୍ତ ସେଠି ସବୁ ବସିକି ଦେଖୁ। ମାନେ କେତେବେଳେ ମହାଦୀପ ଉଠିବ ତାପରେ ଆମ ଘରେ ଏମିତି ଦୀପ ଲଗେଇ ଦେଇକି ଯାଇଥାଉ। ମହାଦୀପ ଘରକୁ ତାପରେ ପଳେଇ ଆସୁ।
ଓ ଆଚ୍ଛା ଆଚ୍ଛା ଭଲ ଆଉ। ନା ଜାଗରରେ ଯା ନା ଜାଗର ଏଠି ଆମ ଏଠି ଭଲ ହୁଏ ତ। ଆମ ଘର ପାଖରେ ଗୋଟେ ମନ୍ଦିର ଅଛନ୍ତି ଶିବ ମନ୍ଦିର ଅଛି।
ଓହୋ।
ସେଇଠୁ ଭଲ ହୁଏ ଯାଏନା। ଆଉ ବରୁଣୁ ସର ହୁଁ ବାରୁସୁଶର ମେଳା ଚାଲେ ଆଉ ଗୋଟେ ମେଳା ହୁଏ ଆମ ଏପଟରେ।
ଓହୋ ତମେ ସେପଟରେ କି ମେଳା ମେଳା ନା କଣ କହିଲ?
ଗରିବ ଗୋସେଇଁ।
ଓହୋ ହଁ ମୁଁ ବି ଯାଇଥିଲି ଏଥରକ ଗରିବ
ବରୁେଶର ମେଳା ଟା ଟିକେ ବଡ ଏଟା ଟିକେ ଛୋଟ ଆଉ।
ହଁ ଏଥର ମୁଁ ବି ଯାଇଥିଲି ଗରିବକୁ ସେଇ ମଳିଳା ସେଠି ଭଲ ଠାକୁର ସେଠି ପ୍ରସିଦ୍ଧ ମାନେ
ହୁଁ ହୁଁ ହଁ ହଁ ସେ ଠାକୁରଙ୍କୁ ଯାହା ମାଗିବ ସବୁ ମିଳିବ।
ଯାହା ହଉ, ତମେ କଣ ମାଗ ଠାକୁରଙ୍କୁ?
ମୁଁ ଠାକୁର କଣ ମାଗିବି ପରିବାର କେମିତି ଖୁସିରେ ରହିବେ। ଏଇଆ ଆଉ।
ଯା ହଉ ସେଇଟା ତ ସମସ୍ତଙ୍କର ଇଚ୍ଛା ମ ଗୋଟେ ଇଚ୍ଛା ସେଇଟା ଆଉ କେମିତି ପାଠ ପଢା
ଖୁସିରେ ରହିଲେ ସିନା ନିଜେ ଖୁସିରେ ରହିବ, ଆମ ପାଠ ପଢା ଆମ ଭବିଷ୍ୟତ ନାଇଁ
ହଁ ଯା ହ ତମ ଛୋଟ ପିଲା ହେଇ ତମ ଯା ସେତେ କଥା ଭାବୁଛ ଯା
ହୁଁ-ହୁଁ-ହୁଁ।
ଆଉ ସେଇଟା ଭଲ ନା ଆଜିିକାଲିକା ପିଲାମାନେ ସବୁ ସେଗୁଡା ସବୁ ଏତେ କେମିତି ସବୁ ଚାକଚକି ରହିକି ସେଗୁଡା ସବୁ
ଆଜି କାଲିକା ଛୁଆଙ୍କ ଉପରେ ଗ୍ୟାରେଣ୍ଟି ନାହିଁ ହୁଁ-ହୁଁ।
ହଁ ସେଇ ବା ସେମାନେ ସବୁ କେମିତି ଖାଲି ନିଜେ ଚାକଚକିଆ ରେ ବୁଲି ମୁଁ କରିମୁଁ ସେ କଥା ସବୁଆଡେ। ଗରିବ ଔଷମେଳାଟା ବଢିଆ ହୁଏ ମୁଁ ଏଇଥର ମାନେ ପ୍ରଥମ ଥର ଯାଇଥିଲ ସେଠି। ମୋ ସାଙ୍ଗ ଘର ଗୋଟେ ସେଇ ପାଖରେ। ସେଇଠି ଯାଇ ଥିଲି ତା ସହିତ ଯାଇଥିଲି ସିଏ ଯାଇଥିଲା ସେଇଠି-ସେଇଠି ନାୟକ ଯୋଉ ଅଛନ୍ତି ସେଇଠି। ତାଙ୍କ ଘର ସେଇଠି ପାଖରେ।
ଓ ଆଚ୍ଛା-ଆଚ୍ଛା କିଏ ତମ ସାଙ୍ଗ ମାନଙ୍କ ସହିତ ଯାଇଥିଲ ନା ଘର
ହଁ ସେଇ ସାଙ୍ଗ ମୋର, ତାଙ୍କରି ଘରଟା ସେଇ ଜାଗାରେ। ଯୋଉ ସେ ଗରିବ ଗୋସେଇଁଙ୍କ ପାଖରେ ପାଖା ପାଖି ତାଙ୍କ ଘରଟା। ଆଉ ସେ ତାଙ୍କ ସହିତ ଯାଇଥିଲେ, ଆଉ ତିନି ଚାର ଦି ତିନି ଜଣ ସାଙ୍ଗ ସବୁ ଯାଇଥିଲେ ସେ ମିଶିକି ଯାଇଥିଲୁ ସବୁ। ବୁଲିକି ଗୋଟେ ଦିନ ଯାଇକଁ ବୁଲିକି ଆସିଲୁ, ସେ ଯାତ୍ରା ବି ସେଠି କାଳେ ପଡେ ବୋଧେ?
ହୁଁ ଯାତ୍ରା ହଁ ଯାତ୍ରା ପଡେ। ଯାତ୍ରା ପଡେ ଯେ ଅଳ୍ପ, ବାରୁନେଶ୍ୱର୍ ଯେମିତି ଅଧିକ ପଡେ।
ହଁ, ହଁ ସେଠି ଗୋଟେ କି ଦିଟା ପାଟି ବୋଧେ।
ହଁ-ହଁ-ହଁ କିନ୍ତୁ ଏଟା ଟିକେ ବଡ ଏଟା ଟିକେ ଛୋ ଟ। ଆଗରୁ ଟୋଟାଲି ପଡୁନଥିଲା ଦୋକାନ ହେଲା। ଆଗରୁ ହେଟା କଣ କହିଲ କୁହନ୍ତି? ହାଣ୍ଡି ଯୋଉ ବିକା ଜାଏନା ସବୁ।
ହଁ-ହଁ ଯୋଉ ହାଣ୍ଡି ଫାଣ୍ଡି ଯୋଉ ଆ।
ହେଁ ହେଁ ହେଁ। ସେଇ ସେଇ ମେଳା ହୁଏ। ଏବେ କିନ୍ତୁ ବଡ ମେଳା ଟିକେ କରୁଚନ୍ତି, ଆଉ ଯାହାହୋଉ ଦୋକାନ ଫୋକାନ ଟିକେ ପକୋଉଚନ୍ତି।
ହଁ ଦୋକାନ ଖାଇ ମୁଁ ତ ଯାଇଥିଲି ଖାଇବା ପିଇବା ଦୋକାନ ସବୁ ପଡ ଡିଥିଲା ଆମେ ସବୁ ଯାଇଥିଲୁ। ଏଥରକ ଅଣ୍ଡା ଚପ୍ ସେଠି ପଡିଥିଲା ଅଣ୍ଡା ଚପ୍। ଯୋଉ ଲଙ୍କା ଚପ୍ ସେଉଡ଼ା ଖାଇକି ଆସଲି। ଚାଓମିନ୍
ମୁଁ ଏଥର ଯାଇଥିଲି ସେଦିନ ଚାଟ୍ ଖାଇକି ଆସଚି। ଆଉ ହୋଉଚି ଚିଲ ଚିଲି ଚିକେନ୍ ନା କଣ ପଡଥିଲା ହଁ। ଚିଲି ଚିକେନ୍ ହଁ ଚିଲି ଚିକେନ୍ ପଡଥିଲା। ଖାଇକି ଆସଥିଲି।
ଆ ମୁଁ ଯାଇଥିଲି ଆମେ ଯାଉ-ଯାଉ ସତରା ସାଢେ ସାତଟା ହେଇଗଲା। ଯାଇଙ୍କି ବୁଲ ତନ ଦେଢ ଘଣ୍ଟା ଭିତରେ ଠାକୁରଙ୍କୁ ଯାଇଙ୍କି ଫାଷ୍ଟ ଦର୍ଶନ କଲୁ। ଦର୍ଶ କରିକି ତାପରେ ଆସ ଖାଇ ପିଇକିି ସେଟୁ
ଜା ଆଗେ କିନ୍ତୁ ମେଳାକୁ ଜାଏ, ଆଗେ ମନ୍ଦିର ଦର୍ଶନ ନାଇଁ। ତାପରେ ଯାଇଙ୍କିନା।
ବରୁଣେଶ୍ଵର ପାଖରେ କିନ୍ତୁ ତ ହେଇପାରେନା। କିନ୍ତୁ ମାନେ ମନ ତୁ ଯୋଉ ମେଳାଟାଇମ ରେ ନାହିଁ ଯ ଆମେ ତ ତିନି ଚାରି ଥର
ଥିରେ ଥିର ହୁଁ। ହାଲୋ।
ହଁ ଭଲ।
ମୁଁ କଇଲି ବରୁଣେଶ୍ୱର କତିରେ ଏଥରକ ଅଳପ ହେଇଥିଲା ନା ଯୋଉ ବାଲୁକା ହୁଏ? ବାଲୁକା ହୁଏ ଭଲ ଲାଗେ ନେନା?
ହଁ ବଢିଆ ହୁଏ ସେଟା। ବାଲୁକା ଟା। ସେଇଟା ଫାଷ୍ଟରୁ ତ ମକର ସଂକ୍ରାନ୍ତି ବେଳରୁ ସେ ବାଲୁକା ସବୁ କରିକି ରଖିଥାନ୍ତି ଆଉ।
ହୁଁ-ହୁଁ-ହୁଁ।
ଆଉ ଉଁ ଏଠି ତ ସବୁବେଳେ ଏଠି ଟାଉନ୍ ଉପରେ ତ ସବୁବେଳେ ମେଳା ଚାଲେ। ଏବେ ଏଇ ଗୋଟେ ନା କଣ ପଡିଚି।
ହୋଉ ହୋଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଉ
ହଉ ନେକ୍ସଟ କଲ କୁ ତାଲେ ଅପେକ୍ଷା ଆଉ।
ହଁ ହଁ ରଖୁଚି ହଁ।